ହ୍ୟାଲୋ ହ୍ୟାଲୋ। ହାଲୋ ହଁ ଦିଦି କଣ କରୁଛନ୍ତି, ହଁ ହଁ ଶୁଭୁଛି।
ହଁ ହଁ ଡବ୍ଲିଙ୍ଗ ଶୁଣା ହଉଥିଲା।
ଓହୋ ଏଇ ଟିକେ ବର୍ଷା ପାଗ ଅଛି ତ ବର୍ଷା ପାଗ ଗ୍ୟାସ୍ ତ ସେଥିପାଇଁକା।
ହଁ ହଁ ଟିକେ ଏପଟେ ବର୍ଷା ଛାଡ଼ିଲା।
ଏବେବି ଟିକେ ଏପଟେ ବି ଟିକେ ବର୍ଷା ଛାଡ଼ିଛି।
ଛାଡ଼ିଚି ଆମ ପୁଅ ସାଇକେଲ୍ ଧରିକି କୁଆଡ଼େ ପଳେଇଲାଣି ବାହାରକୁ।
ନାଇଁ ଇଆଡ଼େ ବି ଟିକେ ବର୍ଷା ଛାଡ଼ିଛି।
ହଁ ହଁ ଆଉ
ଝିଅ ଏଇନା ସ୍କୁଲ୍ ରୁ ଆସିଗଲା ଝିଅ କଣ ଖାଇବା ତା ପାଇଁ ଟିକେ କରିବା ବ୍ୟବସ୍ଥା ହଁ ଆସିଲା ସାଇକେଲ୍ ନେଇକି ପଳଉଛି ଆସିବାର ନିଜେ ନିଜେ ଆଉ ଆଗେ ଛାଡ଼ିବାକୁ ଯାଇଥିଲୁ ଛୋ
ହଁ ଛୋଟବେଳେ ଛାଡ଼ିବାକୁ ଏବେ କେତେ ବର୍ଷ ହେଲା କି?
ପଞ୍ଚମ କ୍ଲାସ୍ ରେ ପଢ଼ୁଛି।
ହଁ ହଁ ତାହେଲେ ଛୋଟ ଅଛି।
ହଁ ନାଇଁ ପଞ୍ଚମରେ ପଢ଼ୁଛି ପୁଅର ଆଡମିସନ୍ ହେଇନି ଅଙ୍ଗନବାଡ଼ି ଯାଉଛି ଆଉ ତମ ହେଲେ ଆଡମିସନ୍ କରିବି ଆଉ କରିନି ଆଡମିସନ୍। ଝିଅ ଟା ପଞ୍ଚମରେ ପଢ଼ୁଛି ଆଉ ସିଏ
ଏ ତାପରେ ଆସୁଛନ୍ତି ଆଉ ଏ ଚାରିଟା ହେବ
ନିଜ ଘର ତ ଯେହେତୁ ଅଳ୍ପ ବାଟ ଅଳ୍ପ ବୋଲି ପୁରା ଅଳ୍ପ ନାହିଁ ହେଲେ ଟିକେ ଯଉ ଗାଈ ମାଙ୍କଡ଼ ଆଜିକାଲି ସବୁ ମିଶିକି ରହୁଛନ୍ତି। ଡର ଲାଗୁଛି ଏକାଟିଆ ଛାଡ଼ି।
ଓ ମାଙ୍କଡ଼ ବି ସେପଟେ ଆସିଛନ୍ତି ନାଇଁ?
ମାଙ୍କଡ଼ ଗାଇ ଫାଇ ଟିକେ ଡର ଲାଗୁଛି ଆଗେ ତାକୁ ସେଇଥିପାଇ ତାକୁ ଛଡ଼ିବାକୁୁଯାଆନ୍ତି ଆଣିବାକୁଯାଆନ୍ତି। ଆଉ ସିଏ ଏବେ ଟିକେ ବଡ଼ ହେଇଗଲାଠୁ ପିଲାମାନେ ସବୁ ଯାଉଛନ୍ତି ସାଇକେଲରେ ପଳଉଛି ଆଉ। ସେ ପଞ୍ଚର ପଢ଼ୁଛି ଟିକେ ପିଲାଟା ଟିକେ ହେଲଦି ହେଇଯାଇଛି ପୁରା ବଡ଼ ହେଇଯାଇଛି ତାକୁ ସବୁ ଦେଖିକିନା। କହୁଛନ୍ତି ପଞ୍ଚମ କ୍ଳାସ ପିଲା ନୁହଁ ଆର ବଡ଼ କ୍ଲାସ ପିଲା।
ବଡ଼ କ୍ଲାସ୍ ର ପିଲା ସେମିତି ଗୋଟେ ଗୋଟେ ରହିଥିବେ ପିଲାମାନେ ଯାହାର ପରିବାର ଅନୁସାରେ ହେଲା ପରିବାର ଅନୁସାରେ
ସେଇ ଭଳିଆ ତ ସିଏ ତା ବାବା ଭଳିଆ ସେ ଟିକେ ବଡଟା ଦେଖା ଯାଉଛି ସେ ସମସ୍ତେ ପୁରା ଏତେଛି କ କର ପଣ୍ଟାକୁ ଯିଏ ଦେଖୁଛନ୍ତି
ବାବା ଜେଜ ଏମିତି ସବୁ ତାଙ୍କର ଗୋଟେ ଜିିନ ଥାଏ ନା।
ସ୍ୟାଣା ଆ ହଁ
ହଁ ସେ ତାଙ୍କ କାଟକାର ଆଣନ୍ତି ମୁଁ ଯେତେବେଳେ ଆସିଲି ମାନେ ସେ ମୋ ନିଜ ନଣନ୍ଦ ନଥିଲେ। କିନ୍ତୁ ନଣଦ କଲି ତାଙ୍କୁ ହେଲା ତାଙ୍କ ପୁଅ ଆକ୍ଚୁଆଲି ଛୋଟ ମୋ ଝିଅ ଠାରୁ ଛଅ ମାସ ପୁରା ହେଲା ମୋ ଝିଅର ଅଗଷ୍ଟ ତାଙ୍କର ହେଲା ଜାନୁଆରୀ ଛଅ ମାସ ପୁରା ଛୋଟ ଯେ ମୁଁ ସେ ଟିକେ ପୁରା ହେଲ୍ଦି ହାଇଟ ପୁରା ଅଛନ୍ତି ଯେତେବେଳେ ନୂଆ ନୂଆ ମୁଁ କହିଲି ତାଙ୍କ ପୁଅ କୁ ଭାଇ ଡାକ ବୋଲିକି ତାପରେ ଶୁଣିଲା ଶୁଣିଲା ଶୁଣିଲା ବେଳୁ ମାନେ ଏମିତି ଆସୁଛି ଯେ ସିଏ କିନ୍ତୁ ତଳ କ୍ଲାସ ରେ ପଡୁଛି। ଏଲ କେଜି ଏଲ କେଜି ଉ କେଜିରେ ପଢୁଥିଲା ଆଉ ମୋ ଝିଅର ବି ସେ ଏଲ କେଜି ୟୁ କେଜି ମାନେ ଟିକେ ଏପଟ ସେପଟ ଆଉ।
ତ ସେ ଟିକେ ହେଲ୍ଦି ଅଛି ଆଉ ସେଥିପାଇଁକା।
ଛି ଧୀରେ ଧୀରେ ଦେଖିଲା ବେଳକୁ ଗୋଟେ ବୟସ ଛୋଟ। ଆଉ ଏବେ ସେମ ହେଇଗଲାଣି ଆଉ।
ଆମ ପୁଅ ଟା ଟିକେ ତା ସେ ଯୋଉ ମେଡିକାଲରେ ରହିଲା ତା ଆସି ଟିକେ ପୁରା ପତଳା ଅଛି ତା ଦେହ ଜମା ଲାଗୁନି।
ହଁ ନାଇଁ ଦେହ ଖରାପ ହେଇଗଲା ନା ମଝିରେ ସେଥିପାଇଁ କି।
ଜନ୍ମରୁ ଖରାପ ହେଇଗଲା ନା ପିଲା ଟା ପୁରା ୱିକ୍ ହେଇଗଲା ତାର ଡ଼ ଟର କହିଲା କି ତମେ ବ୍ୟସ୍ତ ହବନି ତାର ସବୁ ଲେଟରେ ହବ।
ହଁ ସବୁ ଜିନିଷ ଲେଟରେ କରିବ ଆଉ।
ତାର ଉ ଚାଲିବା ଲେଟ୍ ହବ ଠିଆ ହେବା ଲେଟ୍ ହବ କ ଥା କହିବା ଲେଟ୍ ହବ ସବୁ ଲେଟ୍ ହବ କହିଲା ମୋତେ ଡକ୍ଟର କହିଲା ଜମା ବ୍ୟସ୍ତ ହବନି ସବୁ ଲେ କିନ୍ତୁ ବେଶୀ ଲେଟ୍ ହେଲାନି ସେଠି ପତଳା ରହିଲା ଦୁର୍ବଳ ଟିକେ ରହିଲା ଶରୀର ତାର ଆଉ ଦେହ ଜମା ଲାଗୁଛି କିନ୍ତୁ ଖାଇବା ମୁଁ ନେଇ ଡକ୍ଟର ଦେଖେଇଲିି ମାନେ ଖାଇବା ପିଇବା ସବୁ ଠିକ୍ ଅଛି କିଛି ଅସୁବିଧା ନାହିଁ। ତା ଦେହଟା ଲାଗୁନି ବଡ଼ ହେଲେ ଲାଗିବ ଲାଗିବ ଆଉ।
ପରେ ଲାଗିବ ଏମିତି ଗୋଟେ ଗୋଟେ ଥାଆନ୍ତି ମୋର ଛୁଆ ତ ମୋ ପୁଅ ବି ସେମିତି କି ମାନେ ଆସିକି ତାକୁ କେତେ ଆଠ ନଅ ବର୍ଷ ହେଲାଣି କିନ୍ତୁ ତା ଦେହରେ ଟୋଟାଲ ଲାଗୁନି।
ହଁ ହଁ।
ପୁରା ପତଲା ମାନେ ଯିଏ କହିବ କି ତାକୁ ଚାରି ପାଞ୍ଚ ବର୍ଷ ହେଇଛି।
ହଁ ସେ ପତଳା ଅଛି ନାଇଁ ଇଏ ଇଏ ପୁରା ହାଇଟ ଅଛି ହାଇଟି ହଉଛି ପୁରା ତା ବାପା ହାଇଟି ମୁଁ ବି ହାଇଟି ସେ ପୁରା ହାଇଟ୍ ଅଛି କିନ୍ତୁ ପତଳା ରହୁଛି ଆଉ। କିନ୍ତୁ ଝିଅ କଣ ତାର ହାଇଟ ହେଲେ ଦିଟାକ ଅଛି ସିଏ ପୁରା ବଡ ବ ଖାଉଛି ଚାଷ କହୁଛନ୍ତି ଇଏ ପଞ୍ଚମରେ ପଲାବେଳିଆ।
ଓହୋ ଏମିତି ନାଇଁ ସେ ପୁଅ ଟା ବୋଧେ ଆପଣଙ୍କ ଭଳିଆ ଅଛି?
ଏ ହଁ ପୁଅ ଟିକେ ପତଳା ମୁଁ ଭଳିଆ ଆ ଛି କହୁଛନ୍ତି ଝିଅ ବାପା ଭଳିଆ ପୁଅ ମା ଭଳିଆଉ ସେମିତି ଆଉ
ହା। ସେମିତି ଆଉ।
ଏ ତଟ ଝିଅର କିନ୍ତୁ ଖାଇବା ନାହିଁ କିନ୍ତୁ ଦେଖିଲା ବେଳକୁ
ସିଏ ହେଲଦି ରହିଯାଉ
ହଁ ତାର ଖାଇବା ନାଇଁ ଏପର୍ଯ୍ୟନ୍ତ ତାକୁ ବାଡି ଧରିକି ବସିଲେ ସେ ଖାଇବ।
ସେ ଫାଷ୍ଟ ଛୁଆ ନା ଫାଷ୍ଟ ଛୁଆ ନା ଟିକେ ନଟ ଙ୍କି କରନ୍ତି ହେଲା।
ବେଶୀ ନଟଙ୍କି କଣ ସିଏ ଟିକେ ମୋ ଶାଶୁ ମା ଟିକେ ତା ମୁହଁ ଦେଇ ଦେଇଛନ୍ତି ତ। ଆ ଯେତେବେଳେ ଗ ବ ହୁଁ। ନାଇଁ ଗୋଟେ କି ମୁଁ ତ ପ୍ରଥମ ବାହା ହେଥିଲି ସେମାନେ ଭାଇ ମାନେ ବି ବାାଇ ନଥିଲେ ଇଏ ଗୋଟେ ଝିଅ ହେଲା ଦାଦା ମାନେ ମୁଣ୍ଡରେ ବସେ ବସେଇଲେ ମା ମୁଣ୍ଡରେ ବସେଇଲା ବେଶୀ ଜେଜେ ଏତେ ନାଇଁ ମାଆ କିନ୍ତୁ ମୁଣ୍ଡରେ ବସେଇବ।
ହୁଁ।
ଆଉ ଯୋଉ ମୁଣ୍ଡରେ ବସେଇଲାଠୁ ଆଉ ସିଏ ଟିକେ ଫୁଲା ହେଇଗଲା ଆଉ। ଯଦି କାନ୍ଦିବ ମୁଁ ଯଦି ବାଡେଇବି ତା ମା ଆଉ ଖାଇବନି ଗଲା ସେଦିନ। ଏଟା ପୁଣି ମୁଁ ଋସି ହଁ ମାଇଲୁ କିନ୍ତୁ ମୋ ଶ୍ୱଶୁର ଝିଅକୁ ଭଲ ପାଆନ୍ତିନି। ମାନ ଝିଅ ଜିନିଷ ଟାକୁ ସେ ଭୁଲ ପାଆନ୍ତିନି। ମେଡ଼ିକାଲ୍ ରେ ଯେତେବେଳେ ଝିଅ ହେଲା ସେ ସେ ଆଉ ଧଇଲେ କଣ ପଳେଇ ଆଇଲେ ପଳେଇ ଆସିଲେ ତା ମନ ଟିକେ ତାଙ୍କର ବହୁତ୍ ଦୁଃଖ ଦି ତିନି ଦିନ ଖଣ୍ଡେ। ଖାଇଲେନି ସବୁବେଳେ ମାନେ ଏବେ ବି ତାଙ୍କର ହଁ। ଏବେ ବି ତାଙ୍କର ଅଫସୋସ ଯେ ମୋ ବଡ ପୁଅର ପ୍ରଥମ ପୁଅ ହେଇଥାନ୍ତା। ମୁଁ ବଡ ମୋ ବଡ ପୁଅ ହେଇଥିଲା ବଡ ମୋ ନାତି ହେଇଥାନ୍ତା ବଡ।
ଓ ହୋ
ଆଉ ମୋ ଝିଅକୁ ମୁଁ ଶିଖେଇ ଦେଇଛି ମୁଁ ବି କହ ତୋତେ ଜଣ ଛୋଟବେଳେ ଧରି ନାହାନ୍ତି। ତୁ କହ ମତେ ସିନା ଧରିନ ମୁଁ କିନ୍ତୁ ମୁ ସ୍କୁଟି ବସରେ ବସିକି ବୁଲେଇବି। ମୁଁ କହିବ ବାପା ଦେଖ ମୋ ଝିଅକୁ ଦେ ନା ମୋ ଝିଅ କିନ୍ତୁ। ପାଣି ଗ୍ଲାସ ଗୋଳିକି ଗ୍ଲୁକୋଜ ଗୋଳିକି ଖରାରେ ଆଇଲେ ଦଉଛି ମୋ ଝିଅ ସିଏ ଜାଣି। ଛି ଯୁଆଡେ ଆମେ ଯାଇଥିବୁ ଫୋନ କରିବ ମାମା ଏ ଜିନିଷ ଆଣିବ ଜେଜେଙ୍କ ପାଇଁ ଆଳୁ ଚପ୍। ମାନେ ତାର କହିବ। ନିଜେ ଯେଦି କହିବ ପଇସା ଦେଇ କଣ ଜଳଖିଆ ଆଣିବି ମୁଁ ତାକୁ ପଇସା ଦେଇଦେବି ସେଇ ତାର ଯିବ ଫାଷ୍ଟ। ଜେଜେଙ୍କ ପାଇଁ ଦିଟା ଆଳୁ ଚପ୍ ଆଣିବ ବେଶୀ ତା ଜେ ଖାଇବେନି ଆଳୁ ଚପ୍ ଖାଇବେ ଦିଟା ଖାଇବେ ଦିଟା ଆଳୁ ଚପ୍ ଆଣିବ ତାପରେ ଆଉ ସେ ତାର ଜାଣିବ ମୁଁ କହିଲି କୋଉ ନାତି ଟା ଆଣୁଛି?
ହଁ କୋଉ ନାତି କୋଉ ନାତୁଣୀ ଆଣୁଛନ୍ତି ନିଶ୍ଚିନ୍ତ। ସେଇଟା ନା ମାନେ ଝୀ
କିନ୍ତୁ ମୋ ଝିଅ ଟା ଯାହା ହଉ ମୋ ଝିଅକୁ ତମେ ଭଲ ପାଉନ କିନ୍ତୁ ତମ ଝିଅ ତମ ପାଇଁ ଆଣୁଛି।
ଏ ସେମତି ଗୋଟେ ଗୋଟେ ଥାଆନ୍ତି ହେଲା।
ମୁଁ କହିଲି ତମର ତ ଝିଅ ନଥିଲା ତମେ ଖୁସି ହବା କଥା।
ଖୁସି ହବା କଥା ଆଉ ସତ କଥା ଖୁସି ହବା କଥା।
ନା ସିଏ ବହୁତ ତାଙ୍କ ମନ କଷ୍ଟ ଦି ଚାରି ଦିନି ଖଣ୍ଡେ ଖାଇଲେନି। ଯୋଉ ମେଡିକାଲ ରେ ମୋର ଡେଲିଭରି ହେଲା ତାହା ସାଙ୍ଗେ ଯାଇଁକି ଝଗଡା କଲେ ସିଏ କଣ ଝିଅ କରି ଦେଲା।
ତାହା ସାଙ୍ଗରେ ଝଗଡା କଲେ ଯେ ମତେ ଆଜି କାଇଁ ସିଜରିଂ କାଇଁ କଲୁ ମୁଁ ସବୁ ଟ୍ରିକମେଣ୍ଟ ଠି ରଖିଥିଲୁ ଆମ। ତୁ କଣ ପାଇଁ ସିଜରିଂ କଲୁ କହିଥିଲୁ ନର୍ମାଲ ହବ କାହିଁକି ସିଜରିଂ କଲୁ ତା ସାଙ୍ଗେ ଝଗଡା କଲେ। ଇଆଡ଼େ ଝିଅ ହେଲା ବଲିତ ମୁଣ୍ଡ ଟେନସନ। ମିଠା ଘରେ ବନେଇକି ବାଣ୍ଟିଲେ କିନ୍ତୁ ଇଚ୍ଛା ନୁହଁ ଲୋକ ଲଜ୍ୟକୁ। ମୁଁ କହିଲି ମିଠା କେମିତି ବାଣ୍ଟିଲ ନା ସମେତ ବାଣ୍ଟୁଛନ୍ତି ନ ବାଣ୍ଟିଲେ ତୋ ମନ ଦୁଃଖ ହବ ସେ ସେଥି ପାଇଁ ମୁଁ ବାଣ୍ଟିଲି ହେଲା ଏକ ଝିଅ ଜନ୍ମଦିନ ସବୁ କଲେ, ସିଏ ପଇସା ଖର୍ଚ୍ଚ କରି କଲେ, ମୁଁ ଟଙ୍କାଟା ଦେଇନି ସବୁ କଲେ କିନ୍ତୁ ମନ ଟି କିନ୍ ତା ମା ବୋହୁତ ତାକୁ ଭଲ ପାଏ। ତା ମାର ସେ ଜୀବନ ତାକୁ ଯଦି ମୁଁ କଣ କହିଲି ଶଇଲା ପାଠ ମାର। ଖାଇବନି ପିବନି ଆମକୁ ତୋର ତ ମା ଯେତେ ଦିନ ଯାଏ ବଞ୍ଚିଥିବ ତୁ ବୁଲୁଥିବୁ ତୋ ମା ମଲେ ତୋର ସରିବ ତୋ
ଓଲ୍ଟା ଓଲ୍ଟା ହେଇଗଲା ମୁଁ ଜାଣିଛି ଜେଜ ମାନେ ନାତୁଣୀ କି ଭଲ୍ ପାନ୍ତି ଆଉ ମା ମାନେ ନା
ନା ନା ଜେଜ ଖାଲି କଇବ ପୁରୁ କାଳିଆ ଆସିବ ମୋର କାଳିଆ ଆସିବ ମୋ ନାତି ଆସିବ।
ହଁ।
ଆଉ ସିଏ ସେଇ ମଝିଆଁର ତାଏ ମୋ ଝିଅ ପରେ ମଝି ଆନ୍ତିର ପୁଅ ହେଲା। ସେ ଭାରି ଖୁସି ହେଲେ ଟିକେ। ମୋ ପୁଅଟାର ତ ଆମେ ସମସ୍ତେ ବି ସମସ୍ତେ ବି ବୋହୁତ ଖୁସି ହେଲୁ।
ଗୋଟେ ହେଇଚି।
ହଁ ତ ମଝିଆଁର ଗୋଟେ ପୁଅ ସାନରେ ବି ଗୋଟେ ପୁଅ।
ଓହୋ ହ ଆପଣଙ୍କର ଝିଅ ପୁଅ ଦିଟା ହେଇଗଲେ ଆଉ ହୁଁ।
ଆଉ ଇଏ ବି ଟିକେ ସମସ୍ତେ-ଏ ଦାଦି ଖୁଢୀ ସବୁ ଟିକେ ଇଏ ଗୋଟେ ଝିଅ ପରିକା
ହୁଁ ହୁଁ।
ଇଏ ପୁ ମୁଁ ଯଦି କଁ କହୁଚି ସେମାନେ ମାଡି ବଉଚନ୍ତି।
ମାଡ଼ି ବଉଛନ୍ତି ହୁଁ। ନାଇଁ ଭଲ ନା କହନ୍ତି ବାପା ମାଙ୍କର ଆଗ ଝିଅ ହେଲେ ଭଲ ବୋଲି।
ନାଇଁଁ ନାଇଁ ଝିଅ ହେଲାଠୁ ତା ବାପାଙ୍କର ବୋହୁତୁ ମନ ଖୁସି ଆମର ଝିଅ ହେଇଛି ପ୍ରଥମ। ମୁଁ ବି ଖୁସି କିଛି ମୋର ଦୁଃଖ ନାହିଁ ଆଉ ତା ପରେ ମୋର ତ ଅଣ୍ଟା ପ୍ରୋବ୍ଲେମ୍ ଥିଲା ମୁ କଇଲି ପିଲାପିଲି ଆଉ କଁ ହବନି-ଇ ଏ ପୁଅ ଟା ତ ଭୁଲ ଭାଲରେ ରହିଲା-ଆ। ସିନ୍ ଖାଇବି ବୋଲି ବାହାରିଥିଲି ଏଟୁ ମନା କଲେ କଲେ ଦେ ଠାକୁରଙ୍କ ଦୟାରୁ ଯଦି ରହିଚି କହିଁ ମେଡିସିନ ଖାଇବୁ ଦେଖିଆ କଣ ହୋଉଚି? ହେଲା ମୋର ଅଣ୍ଟା ପ୍ରୋବ୍ଲେମ ମୋର ଆଉ ଛୁଆ ପିଲା କଣ ହଉ ସେ ଝିଅ ଟା ହଉ ଆଉ ତ ଭାଇ ମାନଙ୍କର ଗୋଟେ ପୁଅ ହେଲାନି ଅସୁବିଧା କଣ?
ହଁ ହଁ।
ଆ ତାପରେ ମୋ ପୁତୁରା ମାନେ ବି ସିଏ ତାଙ୍କ ମା ବାପାଙ୍କ ଅପେକ୍ଷା ଆମକୁ ବେଶୀ ସେ ସିଏ ତାଙ୍କର ଯୁଆଡେ ପଳେଇବେ କି ମୁଁ ଯୁଆଡେ ଯିବି ନେଇଯିବି ସିଏ ମୋ ସାଙ୍ଗରେ ରହିବେ। ଦିନେ ଦିଦିନି କିଛି ନାଇଁ, ବାପ ଘରୁକୁ ଯିବି ତାଙ୍କୁ ନେଇଯିବି ରହିବେ ମୁଁ ଯୁଆଡେ ବୁଲିବାକୁ ଯିବି ସେ ଆଗରେ ଭାରିବେ।
ସେମ୍ତି ସେମ୍ତି ସେମ୍ତି ଥାଆନ୍ତି ମୁଁ ମାନେ ମୋ ସାଙ୍ଗରେ ସେମିତି ସବୁ ବା ବର୍ଡ଼ର ପୁରା ମୋ ସାଙ୍ଗରେ ଯିବେ ଆସିବେ ବୋହୁତ ଭଲ।
ଏ ଛୁଆ ଦିଟା କ ମୋର ଆଉ ମୁଁ ଯାହା ମୁଁ ଯୁଆଡେ ଯାଇଥିବି ଆସିବେ ସେ ବେଗେ ଧରି ନା ମାମା ବାବା ଆମ ପାଇଁ କଣ ଆଣିଚ?
କଣ ଆଣିଚନ୍ତି ସିଏ ଗୋଟେ ଖୁସି ଆଣ ନ ଆଣ ସିଏ ଗୋଟେ
ଯୋଉଦିନ କିଛି ନ ଆଣିଥିବି ମୁଁ ଚୋଉକି ଯାଇକି ଦୋ ଦୋକାନରୁ ଖୋଲି ତା ବାବା କହି ଦୋକାନରୁ ଖୋଲି କଣ ଦିଟା ପୁରେଇ ଦେ ଦୋକାନରୁ ଖୋଲି ଦିଟା ହେଇ ଦୋକାନରୁ ଦିଟା କୁର୍କୁରି, ଚକଲେଟ ପୁରେ ଆ ମୁଁ କେବେ ଆଣିଚି ସେ ଖୁସି ସେ ପୁରା ଖୁସି।
ସେଇଟା ମାନେ ଆଣ ନ ଆଣ ବେଶ କିଛି ପଇସାର ବି ଆଣ ନ ଆଣ ସେଇଟା ବ୍ୟାଗ୍ ଦରାଣ୍ଡି ଦେଲେ ନା ସେଇଟା ବହୁତ ଖୁସି।
ଦଶ ଟଙ୍କାର ଚକଲେଟ ଯଦି ନେଇଆଇଲା ତାଙ୍କ ମନ ବି ଖୁସି ହି ଦରକାର ନାହିଁ।
ହଁ ହଉ ଠିକ ଅଛି ଦିଦି ରଖୁଛି ନା।
ଆଜ୍ଞା।
ହଁ ରଖୁଛି ପରେ କଥା ହେବା ଆଉ।